ହ୍ୟାଲୋ ହଁ କୁହ। ହଁ ଶୁଭୁଛି କୁହ କଣ କରୁଛ?
ହଁ ସେଇ ବସିଛି ସେଇଠି ବଜାରରେ ଯା
ଖାଇଛ କଣ ଖାଇଲ?
ଦହିବରା
ନେ ସକାଳୁ କଣ କର?
ସଖାଳୁ ସଖାଳୁ ମୁଁ ଶୋଇକି ଉଠେ ତାପରେ ହଉଛି କମ୍ପୁଟର କ୍ଲାସ ପଳାଏ।
ଆଜ୍ଞା।
ସୋଇକି ଉଠିକି ଡାଇରେକ୍ଟ କମ୍ପ୍ୟୁଟର କ୍ଲାସ ପଳାଏ।
ନା ମାନେ ତମର ସଖାଳୁ ରାତି ପର୍ଯ୍ୟନ୍ତର ଗୋଟେ ରୁଟିନ କହିଲ ମାନେ ରୁଟିନ ଟା କହିଲ କଣ କଣ କର।
ହଉ କହୁଉଠି ଆଉ କମ୍ପୁଟର କ୍ଲାସ ଗଲା ପରେ ମୁଁ କିଛି ସମୟ ରେଷ୍ଟ ନେବି ତାପରେ ହଉଛି ଏଗଜାମ ସବୁ ପାଇଁ ପଡିବି ପଢିଲା ପରେ ହଉଛି କଣ ମମି ଖାଇବାକୁ ଦବ ଖାଇ ସାରିଲା ପରେ ପୁଣି ହଉଛି ଟିକେ ସମୟ ରେଷ୍ଟ ତାପରେ ପୁଣି ପାଠ ପଢିବି। ତାପରେ ହଉଛି ଟିକେ ଏଣୁ ତଣୁ ସାଙ୍ଗମାନଙ୍କ ସହ ଗପିବି ତାପରେ ରାତିରେ ଆଉ ପଢି ସାରିଲା ପରେ ଖାଇକି ସବୁ
ଓହୋ ଏଇଟା ହଉଛି ତମର ରେଗୁଲାର ରୁଟିନ।
ହଁ ତମେ କଣ କର?
ଡେଲି କାଳି।
ହଁ
ହୁଁ ହୁଁ ହୁଁ ମୁଁ କଣ କରେ ଏଇ ଖାଏ ଖାଇ ପିଇକି ଉଁ ନା ସଖାଳୁ ଉଠେ ସଖାଳୁ ଉଠିକି ଏ ବ୍ରଶ କରେ ତାପରେ ଏଇ ବାଥରୁମ୍
ହୁଁ
ଅ ମାନେ ଏ ସକାଳୁ ଉଠିକି ନିଜର ନିତ୍ୟକର୍ମ ସରିଲା ପରେ ମାନେ ଛଅଟା ସାତଟା ବେଳକୁ ଉଠିପଡ଼େ। ଆ ନିତ୍ୟକର୍ମ ସରିଯାଏ ଆଠଟା ସୁଦ୍ଧା ତାପରେ ଆଟାରେ ଯାଇକି ବୋଟଲ ଫୋଟଲ ରେ ସବୁ ପାଣି ପରେଇ ଦିଏ। ତାପରେ ପାଣି ପୁରାଇ ସାରିଲା ପରେ ବୋଟଲ ର ଅ ତାପରେ ଗାଧୋଇବା ପାଇଁ ଯାଇ ସାଢେ ଆଠଟା ର ଗାଧେଇକି ଆସେ ନଅଟା ହେଇଯାଏ ନଅଟା ଉ ସାଢେ ନଅଟା ଭିତରେ ମାନେ ମୁଁ ବା ମେ ରେଡି ରେଡି ହେଇଯାଏ ଆସିବା ପାଇଁ ମାର୍କେଟ
ହଁ।
ହ ସାଢ଼େ ନଅ ନଅଟା ଭିତରେ ରେଡି ହେଇଯାଏ। ସ ସାଢେ ନଅଟାରେ ଟିକେ ଖାଇଦି ସକାଳୁ ମୋର ଭାତ ଟା ନିହାତି ଦରକାର। ତ ସକାଳୁ ଖାଇଦି ଭାତ ଫୁଟି ଆଉ। ମାନେ କର୍ମକ୍ଷେତ୍ରକୁୁ ଆସେ। କର୍ମ କ୍ଷେତ୍ରରେ ଆମର ଖାଇବା। ହଁ ଏଇ କାମ ଆଉ କଣ। ପାର୍ଟ ଟାଇମ୍ କାମ।
ମାନେ ସେଲିଙ୍ଗ ଜିନିଷ ନା କଣ?
ହଁ ମାନେ କହିବି ଆଉ। ଆଉ ଦିଟାରୁ ମଧ୍ୟାହ୍ନ ଭୋଜନର ଟାଇମ ମଧ୍ୟାହ୍ନ ଭୋଜନ ଶେ ଦିଟାରୁ ତିନିଟା ତାପରେ ମଧ୍ୟାହ୍ନ ଭୋଜନ ସରିଲା ପରେ ପୁଣି ଟିକେ ଏପଟ ସେପଟ ହେଇକି କାମ ସନ୍ଧ୍ୟାରେ ଘରକୁ ଆସ। ଆଉ ସନ୍ଧ୍ୟାରେ ଘରକୁ ଆସିଲା ପରେ ଟିକେ ସନ୍ଧ୍ୟାରେ ଚା ଫା ଟିକେ ଖାଇଦିଏ। ତାପରେ ତାପରେ ଆଉ କଣ? ହଁ ରାତିରେ ମମି ନା ବୋଉ ତାର ଯାହା କରିଥିବ। ଖାଇବା ପାଇଁ ରୁଟି, ଭଜା, ସନ୍ତୁଳା ତରକାରୀ। ଯାହାବି କରିଥିବ ସେଟା ଖାଇଦିଏ ଖାଇକି
ଚା
ସାଢେ ନଅଟା ଭିତରେ ଖାଇ ଦେଇକିରି ଦଶଟା ଭିତରେ ଶୋଇପଡେ ଆଉ।
ହଁ ରାତିରେ ମାନେ କେତଟା ବାଜେ ଶୋଇଲାାଲ ବଳକୁ?
ଶୋଇଲା ବେଳକୁ ମାନେ ନିଦ ଆସିଲା ବେଳକୁ ତ ରାତି ଏଗାରଟା ହେଇଯାଏ। କହିବାକୁ ଗଲେ କଣ କହିଲା? ମାନେ ଶୋଇବା ବେଳକୁ ତ ରାତି ଏଗାର ହେଇଯାଇନି। ହଁ ମାନେ ନିଦ ହେଲା ବେଳକୁ।
ତମର କଣ ପାଇପ୍ କନେକ୍ସନ ଅଛି ଘରେ ପାଣି ପାଇଁ?
ହଁ ମାନେ ଘରେ କୁହ। ଅଛି। ଆଉ ମାନେ ଇଏ ମଟର ବି
ମୁଟା ତ ଅଲଗା ନା।
ପାଇପ୍ ବି ଫିଟିଙ୍ଗ ଅଛି। ଏଇଆଉ ମେ ପାଣି ଅସୁବିଧା କିଛି ନାହିଁ।
ହଁ। ଶିବା ତମେ ଏଠି କଣ କରୁଛ?
ଆଉ ତମ ଦେହ ପା ଭଲ ଅଛି?
ଝିଅଟା ମ ହଁ।
ମୁଁ କହିଲି ଦେହ ପା ଭଲ ଅଛି? ହଁ ଭଲ ଅଛି ଆଉ। ତମର?
ହଁ ହଁ ଭଲ ଅଛି ଆଉ ତମ ଘର ସମସ୍ତଙ୍କ ଦେହ ଭଲ ଅଛି?
ହଁ ସମସ୍ତଙ୍କର ଦେହ ଭଲ ଅଛି। ତମ ଘରେ ସମସ୍ତଙ୍କର ଦେହ ଭଲ ଅଛି? ମୁଁ କହିଲି ତମ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ।
ଅହୋ ଏବେ ତ ସି ମାନେ କଣ ପାଗ ଚେଞ୍ଜ ହଉଚି ଆଜି ତ ସକାଳୁ ବର୍ଷା ବର୍ଷା ବର୍ଷା।
ହଁ ଏଇଠି ବି ସକାଳେ ବର୍ଷା ହେ ହଁ କାଲି ମୁଁ ଜାଣିନି ମୁଁ ଥିଲି ସିଆଡ ତ ମୁଁ ଯୋଉଠି ଏକ୍ସାମ୍ ଦଉଥିଲି ସେଆଡେ ବ ହେଇନି କିନ୍ତୁ ବାଟରେ ଆସିଲା ବେଳେ ମାନେ ଓଦା ଥିଲା ରୋଡ ସବୁ।
ହଁ ହଁ। ଓହୋ। ତାହେଲେ ଏମିତି କଥା ଆଉ।
ଯା ହଉ ଆସିଲା ବେଳେ ଖାଲି ବର୍ଷା ହେଇନି। ଆମେ ଆସିଲା ବେଳକୁ କପିଳାସ ବାଟ ଦେଇକି ଆସିଲୁ। ନା କପିଳା ସାଇଡରେ ବହୁତ ମାଙ୍କଡ ଅଛନ୍ତି ଆମପଟେ।
କପଳାସ ପଟେ ବହୁତ ମାଙ୍କଡ।
ହୁଁ ଗାଡିରେ ଆସିଲା ବଳେ ସବୁ କହିବେ ଡେଇକି ତ କାନ୍ଧ ଉପରେ ବସିବେ।
ମାଙ୍କଡ ମାନେ ଗୋଟେ ନେଇକି ପଳେଇ ଆସିଲାନି ଘରକୁ।
ହଁ ଆଣିଥିଲି ହେଇଥାନ୍ତା ମାଆ ମତେ
ଗୋଟେ ବେଗରେ ପୂରେଇକି ନେଇ ଆସିଥାନ୍ତ ତମ ଝିଅ ଏମିତିରେ କୁକୁର ବିଲେଇ କୁ କ୍ଷୀର ଦଉଛି ମାଙ୍କଡ ଟାକୁ ପୋଷିଥାନ୍ତା ଆଉ। ମାଙ୍କଡ ପାଇଁ ଏକ୍ସଟ୍ରା କ୍ଷୀର ଆସିଥାନ୍ତା ଆଉ। ନା କଣ?
କଣ?
ମୁଁ କହିଲି ତମ ଝିଅ ପାଇଁ ମାଙ୍କଡ ଟା ନେଇଆସିଥାନ୍ତ ତମ ଝିଅ ଏମିତିରେ ଏ କୁକୁର ବିଲେଇ ରଖୁଛି ସେଥ ମାଙ୍କଡଟା ପରମାନେଣ୍ଟ ରଖ ରଖିଥାନ୍ତ। ଏମାନେ କଣ ଏ ଏମିତି ବେଳେ ବେଳେ ଆସୁଛନ୍ତି ସେ ସବୁବେଳେ ପାଇଁ ରହିଥାନ୍ତା ଆଉ।
ସେତ ନିଜେ ବଡ ମାଙ୍କଡ ତା ପାଇଁ ଆହୁରି ମାଙ୍କଡ କୋଉଠି ଆଣିଥାନ୍ତି।
ମାଙ୍କଡ଼ ନା ବିଲେଇ?
ନା ନା ମାଙ୍କଡ଼ଟା ଆମ ଝିଅକୁ ସବୁ ପଶୁ କରିଦେଲେ ଚଳିବ।
ତମର ଇଏ ହେଇଗଲାଣି ମାନେ କାମ ସରିଗଲାଣି ଘରକୁ ଏବେ ଆସିବ।
ସରିନି ମୁଁ ଅଛି ମାର୍କେଟରେ ଏବେ ବି ମାନେ ବସ୍ ଆସିନି ବସ୍ ଆସିଲେ ସାଉଣ୍ଡ ଶୁଭୁଛି କି?
ହଁ ସେଥି ପାଇଁ ଟିକେ ସାଉଣ୍ଡ ହଉଛି ଆଉ।
ହଁ ହଁ
ମୁଁ କହିଲି ଆସିଲଣି ବୋଧେ। ଆଉ ତମ ଘରେ ସକାଳୁ ସମସ୍ତେ ଉଠି ସାରିଥିଲେ ନା ଉଠୁ ନଥିଲେ।
ହଁ ମୁଁ ଏକା ଲାଷ୍ଟରେ ଉଠି
ସବା ଲାଷ୍ଟ ରେ ତମେ ଉଠିଲ?
ହ ନା ମୋ ପରେ ଆମ ଝିଅ ଉଠିଲା ମୁଁ କଣ କରିବି ମୋ ମମି କରିବ।
କେବେ କେବେ ଗୋଟେ କର ନା?
ହଁ ସେ କେବେ କେବେ ଡେଲି ନୁ ହଁ ସେମିତି ହେଲେ ହୋଉଛି ବାବା କରିଦିଅନ୍ତ
ବାବା ଶିଖିଛନ୍ତି କି?
ହଁ ସିଏ କରନ୍ତି ମାକ୍ସିମମ୍ ଟାଇମ୍।
ଅଲରାଉଣ୍ଡର
ଭଲ କରିଛନ୍ତି ଯାହା ହଉ ରୋଷେଇ ସମସ୍ତେ କରିଦଉଚନ୍ତି ଆଉ।
ହଁ ମୋ ବାପା କରିଦିଅନ୍ତି ମାକ୍ସିମମ୍ ଟାଇମ୍ ମୋ ମୁଣ୍ଡ
ପଢା ମାନେ ଇଏ ଟ୍ୟୁସନ ସରିଗଲା?
ଟ୍ୟୁସନ ନୁହଁ କମ୍ପ୍ୟୁଟର କ୍ଲାସ୍ ଆସ
ହଁ କମ୍ପ୍ୟୁଟର ସରିଗଲା।
କମ୍ପ୍ୟୁଟର କ୍ଲାସ୍ ସରିଗଲା। ଏବେ ତାହେଲେ ଘରକୁ ଯିବ ନାଇଁକି। ଘରକୁ ଗଲେ ଗାଧେଇକି ଆସିଚନା ଗାଧେଇବ, ଚାବିଟା ଦିଅନ୍ତୁ। ଚାବି ମୁଁ କହିଲି ଘରକୁ ଗଲେ କଣ ଗାଧେଇବ ନା ନାଇଁ? ହାଲୋ
ହଁ ହଁ
ଦହିବରା ଖାଇଚ ପୁଣି ଘରକୁ ଗଲେ ଭାତ ଖାଇବ।
ହଁ। ବର୍ଷା ତ ହେଇନି ହବ ବଧେ।
ହେଇନି କେମିତି।
ବର୍ଷା ହବା କଥା ତ ଜୋରେ।
ହୁଁ ପା ହଁ ମାନେ ପାଗ ଉଠେଇଚି ବର୍ଷା ପାଗ ମୁଁ ଛତା ଆଣିଆସ
ହ୍ୟାଲୋ।
ହଁ।
ମାନେ ବହୁତ ସାଉଣ୍ଡ ହଉଛି ତମ ପଟରେ।
ହଁ ଏଇଠି ବସ୍ ପାଖରେ ଲୋକ ଅଛନ୍ତି ତ ଏଇ ସାଥେ ବସ୍ ଆସିଲା ସାଙ୍ଗେ ସାଙ୍ଗେ ସେଇ ଯଗୁ ସାଉଣ୍ଡ ହଉଚି। ଏ କଲ୍ ଟା ସରୁ ଘରୁକୁ ଗଲେ କଲ୍ କରିବୁ।
ହଁ ସେଇଆା ନହେଲେ କରିବ ଆଉ।
ହଁ ହଁ।
ହୁଁ ଏବେ ବସ ରେ ଯିବ ଘରକୁ।
ହଁ।
ହୁଁ ହୁଁ ଯଦି ସାଇକେଲ ଫାଇକେଲ ରେ ଆସିଥାନ୍ତ ଗାଡି ଫାଡିରେ ଆସିଥାନ୍ତ ନା ବର୍ଷା ହେଇଥିଲେ ତିନ୍ତି ଥାନ୍ତ। ବସ ରେ ହେଲେ ଆସିଲ ଘରେ ଯାଇକି ଆରାମସେ ପହଞ୍ଚିଯିବ ଆଉ।
ହଁ।
ତାହେଲେ ଏମିତି କଥା ହେଇଚି ଆଉ ପରୀକ୍ଷା ଭଲରେ ଭଲରେ ହେଇଯାଇଚି ନା।
ହଁ ହେଇଛି ଆଉ ଏ ମ ଫିଜିକ୍ସ କୋଶ୍ଚେନ ଉଡା ଟିକେ ହାର୍ଡ ପଡ଼ିଥିଲା।
ଓଁ ହୋ।
ହଁ ଆଉ ବାକି ସବୁ ଚଳିବ।
ଓହୋ ସବୁ ତାହେଲେ ଚଳନିଅ।
ହଁ।
ଯା ହୋଉ ଭଲ କରିଚ। ଯାହଉ ଭଲରେ ଭଲରେ ତ ଏକ୍ଜାମ ହେଇଯାଇଚି ଆଉ। ତମର ଶହେରୁୁ ଶହେ ପରସେଣ୍ଟ ଦେଇଛ ତ।
ହଁ ଦେଇଚି ତ ଦେଖିବା କଣ ହବ ଏୟାର ରେଙ୍କ ଆସିବ ଆମର ସବୁ ଅଲ ଇଣ୍ଡିଆ ରିଆଙ୍କ।
ଓହୋ। ତାହେଲେ ଏମିତି କଥା ଗୋଟେ ମିନଟ। ଗୋଟେ ମିନିଟ୍ ଗୋଟେ ମିନିଟ୍।